ମନି ପସ।
ହଁ ଆପଣ ଭୁଲ ଲେଖିଥିଲେ ସଂଖ୍ୟାଟି କଲ ଲାଗିଲା କେମତି?
ମାନେ
ଆପଣ ନଂବ ଯୋଉ ସଂଖ୍ୟା ଟି ଆପଣ ମତେ ପଠେଇଛନ୍ତି ସ୍କ୍ରିନସଟ ରେ ସେଟି ଭୁଲ ଲେଖା ହେଇଛି ଆପଣ ଏତେବେଳେ ଲଗେଇଦେଲେ କେମତି?
ଭୁଲ କେଣି ଭୁଲ କଣ ଲେଖା ହେଇଛି?
ଲାଷ୍ଟକୁୁ ସାତେ ଏକେ ଲେଖିଛନ୍ତି ସେଟା ମୋର ଚାରି ଏକେ।
ତ ମୁଁ ଜାଣିନି ଲାଗିଲା କେମିତି?
ଆରେ ଭାଇ କଣ କହିଲୁ ହ ହ ହ
ଲାଗିଲା କେମିତି କେଜାଣି ମୁଁ ବି ଜାଣିନି।
ସିଏ ଅନବୋଟଡ ସେଆ କହୁଥିଲା କି ଆପ ରେ ନାହିଁ ନା ନାହାନ୍ତି ସିଏ
ଆରେ ଭାଇ ତ ଲାଗିଲା କେମିତି ମୁଁ ଜାଣିପାରୁନି ଟ୍ୟୁ ସନ ଲାଗିଲା କି?
ଛାଡ ପଢେଇବାର ଅଛି ପଢିଦିଅ ଆଉ ଭୁଲ ଭୁଲ ଟ୍ୟୁସନ କୁ ଆପଣ ଆସି ଯାଇଛନ୍ତି ଆଜ୍ଞା।
ପୁଣି ଭୁଲ ଠିଲା ଲାଗିଲା କିନ୍ତୁ ଯାହା ମାନେ ଠିମ ଠିକ ଜାଗାରେ ଲାଗିଛି।
ଏ ହିଁ ହିଁ ହିଁ ଆପଣ ହସିବା ବନ୍ଦ କରନ୍ତୁ ଗ ଗପନ୍ତୁ।
ଆଉ କୁହ ତ ହଁ ତମେ କଣ କହୁଥିଲ କି ତମ ଆଡେ ଏମିତି ଅଛି ନା କି ବାହା ହେଇସାଲା ପରେ ଝିଅ ଯାଇକି ଝିଅ ହେଇକି ତାଙ୍କ ସ ରହିବ ନାଁ?
ଝିଅ ବାହାଘର ଟାଇମ ରେ ଭାଇ ତାର ଯାଆନ୍ତି ତାଙ୍କ ସହିତ ରିସିପସନ ଯାଏଁ ରୁହନ୍ତି।
ହଁ ବୁ ଯାଆ ଆମ ବି ସେୟା ଅଛି। ମୋର ମାନେ ବ ତମେ ଯୋଉ ବାହାରେ ମୋ ସାନ ଭାଇ ଆସି ରହିଥିଲା ମାନେ ମୋର ବଡା ପାଙ୍କ ପୁଅ। ଭୁବନେଶ୍ୱର ରେ। ଆମର ଶୁଣ ଆମର ଆକ୍ଚୁ ହଉଚି ଆମର ଆକ୍ଚୁଆଲି ନୁହେଁ କି ବାହାଘରର ଦି ଭଉଣୀଙ୍କ ଏକାଠି ହବାର ଥିଲା ହେଲା। ତ ଆମର ଗଣ୍ଡଗୋଳ କି ସୋନପୁର କୁଏ ଯିବେ ସୋନପୁର ଟା ଭଲ ଜାଗା ଟା ନା ବୁଲିବାକୁ। ବାକି ଭାଇ ସତ କହିବି ଏଠି ମତେ ସେଠିମୋ ସାନଜରିଆ ପାଖରେ କିଛି ଦୋକାନ ନାହିଁ କି ମାନେ ଯାହା ପାଖାପାଖି ଜିନିଷ କିଛି ନାହିଁ।
ମାନେ ସିଏ ଶୁଣିଲେ ଆପଣ ସିଏ ସେଇଠି ହିଁ ରହିବେ ସିଫ୍ଟ ହେଇଯିବେ?
ସେ ପୁନେ ସେ ପୁନେ ପଳେଇବ।
ଆପଣ ଜାଗା ନା ଟା କହିଦେଲେ ଛାଡ଼ନ୍ତୁ କି ବଡ ର ବଡ ବୋଧେ?
ହଁ ବଡ।
ଆଉ ସାନ?
ସାନ ଏଇ ଘର ପାଖେରେ।
ଓହୋ।
ଆଜ୍ଞା ତ ସେଠି ସେ ମାସ ସେ ଦି ମାସ ପରେ ପଳେଇବ ସେପଟକୁ।
ଆଜ୍ଞା।
ତାପରେ ମୁଁ ଯିବି ଆଉ। ମାନେ ଉଡା ଜାହାଜରେ ଆଉ ପ୍ରଥମଥର ପାଇଁ।
ଆ ରେଡି ଆଉ।
ହେ।
ଆଉ କୁହନ୍ତୁ କଣ
ତମେ କୁହ, ତମେ ଏଟା କଁ ଅଛି ନୀତି କାରେ ମତେ କହୁନ।
ମୁଁ ତ ଅଧିକାଂଶ କିଛି ଜାଣି ନାହିଁ କାରଣ ମୁଁ ବାହାଘର ହୁଏ କି କିଛି ବି ହୁଏ ମୁଁ ଯାଏନି। ମୋର ସବୁବେଳେ ପରୀକ୍ଷାଟି ପଡିଯାଏ। ତେଣୁ ମୁଁ ଯାଇପାରି ନାହିଁ ଏଇ ଥରେ ଯାଇଥିଲି ମୋ ଦାଦାଙ୍କର ବାହାଘର ବେଳେ। ଦୁଇ ହଜାର କୋଡିଏରେ। ସେଇ ଟାଇମ ରେ ଏଇଟା ଯାହା ଦେଖିଥିଲି ଆଉ କାରଣ ମୁଁ ଖୁଡିଙ୍କର ଭାଇ ଥିଲେ ଆମ ଘରେ ରହିଥିଲେ କିଛି ସମୟ କିଛି ଦିନ ତାପରେ ଆଉ ମୋର ଯିଏ ମୋ ଭାଇ ଯିଏ ତାଙ୍କ ନାମକରଣ ମଧ୍ୟ ମୁଁ କରିଚି। ଆଉ ଆଉ କଣ କହିବି ତାଙ୍କ ଭଉଣୀଙ୍କ ମଧ୍ୟ ନାମକରଣ ମୁଁ କରିବାକୁ ଚେଷ୍ଟା କଲି କି ମାନେ ଗୋଟେ ତାାକୁ ଗୋଟେ ମାନେ ଗୋଟେ ଭଲ ସୁନ୍ଦର ନା ଛା ଗୋଟେ ଭଲ ଅଲଗା ନାଁହିଁ ଦେଇଦେଲେ ଆଉ ଉଁ ଛାଡ଼ନ୍ତୁ ଆଉ କଣ କହିବି। ତାପ ମୋର ଭାରି ଇଛା ଥିଲା ମୋର ଗୋଟେ ଭାଇ କି ଭଉଣି ହୋଉ କିନ୍ତୁ ମୁଁ ସେ ଇଚ୍ଛା ଟା ମୋର ଇଚ୍ଛାରେ ହିଁ ରହିଗଲା। ଆଉ କିଛି କରିପାରିବି ନାହିଁ ମତେ ବୋହୁତ ଦୁଃଖ ଲାଗେ। କି ମୁଁ ଏକଲା ରହିଗଲି କିନ୍ତୁ ମୋ ଘର ଲୋକ ବି ସବୁବେଳେ ରିଗ୍ରେଟ୍ କରନ୍ତି ଯଦି ଆ ଗୋଟେ ଥାଆନ୍ତା ଆପଣଙ୍କୁ କିଏଗୋଟେ ଯୋଗାଯୋଗ କଲାଣି।
ଏ ମତେ ଯୋଜ ଯୋଜ କରିନାହାନ୍ତି ମତେ ମତେ ମୋର ଯୋଉ ଭୂତ ଭଳିଆ ଯଉ ଜିନିଷ ମତେ ଟିକଇଏ ମେସେଜ କଲେ।
ଆଚ୍ଛା ହୋଉଚ ଗୋଟେ କଣ ଏଇଠି ମତେ ଲାଗ ଲାଗିଲା ମତେ ଲାଗିଲା ମ ପାଦ କିଛି ନାହିଁ।
କଣ ପାଦ।
ପାଦରେ ମତେ ଲାଗିଲା ମୋର ଚୁଟି ଆସୁଚି। ପିମ୍ପୁଡି ପିମ୍ପୁଡ଼ି।
ଓହୋ।
ଆଜ୍ଞା ଆଉ କଣ କହିବି ଆମେ କଣ ଗୋଟେ କଥା ହଉଥିଲେ ସେଇ ସମୟରେ। ତାପରେ ମୁଁ ଭୁଲିଗଲି ମୁଁ ଏଥର ଭାବୁଚି କଣ କରିବି।
ହଁ କୁହ।
ଭାବୁଚି ଏଥର ମୁଁ ଗଲେ ମୁଁ ବୁଲିବି ତ ଭଲ କିନ୍ତୁ ମତେ ବୋହୁତ ରିଗ୍ ମାନେ ମୁଁ ଯେତେବେଳେ ଏଇଠି ଥାଏ ମତେ ସେଇଠି ଯିବାକୁ ଇଚ୍ଛା ହୁଏ ନାହିଁ କିନ୍ତୁ ଯଦି ଯେତେବେଳେ ମୁଁ ସେଇଠି ଥାଏ ମତେ ଏଇଠି ଆସିବାକୁ ଇଚ୍ଛା ହୁଏନି। ଏଇଠି ଯେତେବେଳେ ମୁଁ ଆସେ ମତେ କେମତି ଗୋଟେ ଲାଗେ ମାନେ ମୁଁ ଭଲ ଲାଗେ କିଛି ଦିନ ମାନେ ରହିଲା ପରେ ଠିକ ହେଇଯାଏ। କିନ୍ତୁ ଗୋଟେ ଲାଗେ ଯେମିତି ମୁଁ ବହୁ ମାନେ ଅଲଗା ଦୁନିଆରେ ଆସିକି ନିଜକୁ ଜବରଦସ୍ତି ପସେଇବାକୁ ଚେଷ୍ଟା କରୁଚି।
ଆରେ କଥା କଥା ତମେ ତମେ ଏଠି ଏକା ରହୁଚ ଯେହେତୁ ଭାଇ ଭଉଣୀ ଦାଦା ଖୁଡି ମିଶିକି ତେ ସେଠି ପୁରା ଦେଖା ହବ ନା ସେଇଟା ମାହଲ ଅଲଗା। ମାଉସୀ ପିଉସା ସବୁ ତ ତ ସବୁ ଭାଇ ମାନେ ସମ୍ପର୍କୀୟ। ତମେ ସବୁ ଦେଖା ହୁଅ ସେଇଠି ତ ହଠାତ୍ ତମେ ପୁଣି ରୁହନି ସେଠି ପନ୍ଦର ଦିନ ଖଣ୍ଡେ ତାପରେ ଏଠିକି ଆଇଲେ ତାପରେ ଏଠିକି ଆଇଲେ ତାପରେ ଏକା ରହିଚ ତ ଟିକେ ଏଇ ଟାଇମ୍ ଟେ ଲାଗିବ
ଆଜ୍ଞା ସେୟା ହୁଏ ତ ମତେ ବୋହୁତ ପ୍ରଥମ କିଛି ଦିନ ମତେ ବୋହୁତ ଅଜ ଅଜିବ ଅଜିବ ଲାଗେ ତାପରେ ମୁଁ ଯେତେବେଳେ ଯାଏ ମାନେ ବିଦ୍ୟାଳୟ ଆଉ ଏଇ ମୋର ଯୋଉ ମିତ୍ର ଜଣକ ଅଛି ତାଙ୍କ ଘରକୁ ତାପରେ ମୁଁ ସଠିକ ରୂପରେ ନିଜ
ତମେ ତ ସେଇଟା କୋହୁଚ। ହଁ ତମେ ସେଇଟା କହୁଚ ଏବେ ଆଉ କିଛି ବର୍ଷ ପରେ ମୁଁ ସେଆ ଫିଲ୍ କରିବି। ମୁଁ ସାଙ୍ଗ କରିବି ଆଉ ବର୍ଷେ ପରେ ଆ ବର୍ଷେ କୁଆଡୁ ଆଉ ଆଠ ବର୍ଷେ ପରେ। ତା ତମର ମୋର ତମେ ଆମେ ଗୋଟେ ହେଇଯିବା।
ଆଜ୍ଞା ଆମେ ଏକା ଭଳି ହେଇଯିବା।
ହଁ। ତ ଯୁଆଡେ ଗଲେ ଲାଗିବ କି ମୁଁ ଘରକୁ ପଳେଇବି କିନ୍ତୁ ଘରକୁ ଭଲ ନଥିବ ଲାଗିବ। ଏବେ ଆଉ ବର୍ଷ ଆଉ ଆଠ ମାସ ପରେ ଯ ଆମେ ତମରରେ ବଞ୍ଚି ଆମେ ସେଇ ଭଳି ମାନେ ଫିଲ୍ କରିବା ଆଉ ଅନୁଭବ କରିବା ଆଉ।
ଆଜ୍ଞା ମୁଁ ଆପଣଙ୍କୁ ଶିଖେଇଦେବି କେମିତି ରହିବାର ଅଛି। ଆଉ ଚିନ୍ତା କରନ୍ତୁନି ମୁଁ ବହୁତ ଅନୁଭବୀ ନା।
ଆଜ୍ଞା ଆଜ୍ଞା ଆପଣ ଯଦି ଛୋଟବେଳୁ ଅଛନ୍ତି ଅଠର ବର୍ଷ ହେଲାଣି।
ଆଜ୍ଞା ସତର ବର୍ଷ।
ଅ ସତର ବର୍ଷ ହେଲାଣି କହି କ ଆପଣ ଚାଲେ ଆପଣ ଚାହଲେ କାଲି ଜନ୍ମ ହେଇଛନ୍ତି ମତେ ଯାହା ଲଗୁଛି।
ପୋର ଏକୋଇଶିଆ ହୋଇନାହିଁ ଏପର୍ଯ୍ୟନ୍ତ।
ହୁ।
ସେଦିନ ମୁଁ ମୋର ଗୋଟେ ଦୂର ବନ୍ଧୁ କହୁଥିଲି। କି ମୋର ତିନି ବର୍ଷ ସେ କିଲ କି ତିନି ବର୍ଷ ପିଲା ଟ ତ ଫନ ମାନେ ଯନ୍ତ୍ର ଧର ଲ କିିବ ମୁ କହିଲି ଭଲକହ। ନା ଆପଣ ଶିଖିଲେ କେମିତି ମୁଁ କହିଲି କି ଏମିତି ଦେଖୁ ଦେଖୁ ଶିଖିଗଲି ଆଉ।
ଆଚ୍ଛା।
ଆଜ୍ଞା।
ମୁଁ ଗୋ ଗୋଟେ
ଆଜ୍ଞା ସତ କହିବେ ସତ ଛଡା ଆଉ କିଛି କହିବେନି।
ଯାହାକି ସତଗେଇବି ମତେ ଲାଗିଲା କି ଆମ ସେ ଯୋଉ ଭାଇ ଜଣଙ୍କ ସେ ଯେତେବେଳେ ଯାହା କରିଥିଲେ ଆମେ ଯୋଉ ହସିଲେ ତାଙ୍କ ଉପରେ ଆପଣ ସେଇଭଳି କିଛି କଲେ କି?
ନାଇଁ ନାଇଁ ଆମ ଘର ପାଖରେ ମୁଁ ଆପଣ ମୋର ଗୋଟେ ଭିଡିଓ ଦେଖିଥିବେ ଯୋଉ କାମ ହଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ସେଇଥିରୁ ଶବ୍ଦ ଆସୁଛି ସେଇଭଳୁ।
ମୁ କହିଲି ଦିଥର।
ନାଇଁ ଆରେ ମୁଁ ନା ସେ ଯୋଉ ଗୋଟେ ମାନେ ଗୋଟେ କାମଟି ଆସି ଯୋଉଥିରେ କି କହିବାର ଅଛି ମୁଁ ସେଟା କହି ମଧ୍ୟ ପାରୁନାହିଁ ମତେ ଯାଇକି ମାନେ ମତେ ବେଡ ରୁମ ଟାକୁ କବାଟ ବନ୍ଦ କରିବା ବାଲକୁନି ମନ୍ଦିରକୁ ପଡୁଛି କାରଣ ବାଲକୁନି ରୁ ଶବ୍ଦ ଟିଏ ଆସୁଛି। ଯେହେତୁ
ଗୋଟେ କାମ କର ତମେ ନହେଲେ ବି ଆଉ ତମେହେଲେ କଲେଜରେ କରିଦବ। ସେ ଏବେ କହି କହିଛନ୍ତି କଣ ମାନେ ଟ୍ୟୁସନ କଲା ବେଳେ କିଛି ଶବ୍ଦ ଶୁବା ଯିବାନି।
ସେଇଆ ସେଇଥିପାଇଁ ଆଉ ଏଇଟା ଖାଲି ବାରବାର ଏମିତି ଯ ଆବାଜ କରୁଛି ସେ ଟୋକା ଟୋକି କରୁଛନ୍ତି। ଆବାଜ ଆସୁଛି ତ ସେଇଟା ସବୁ ଶୁଭି ଯାଉଛି ସେଠାରେ
ହଉ ତମ ଯନ୍ତ୍ର ବି ଲଗେଇବନି ଜଣି ପାରି କି ମୁଁ ତ ଷ୍ଟାର୍ଟ ହିଁ କରିବି ସେଇଟା
ମୁଁ ତ ଷ୍ଟାର୍ଟ ଆଜି ଦିଟା କଲି ଦେଖିଲା ବେଳକୁ ସେ ଦିଟା ବି କଟ
ମାନେ କଣ ମାନେ ବୁଝିପାରୁନୁ ଶୁଣେ ମାନେ ଆମେ ସେ ଟ୍ୟୁସନ କଲା ବେଳେ ଆ ସେଇ ଯୋଉ ପୁର୍ଣିି ଆମ ସେଇ ସବୁ ପାଇଁ କହିବା।
ଆଜ୍ଞା ପୂର୍ଣଛେଦ।
ନା ନା ଆମେ ଯୋଉ କହିଲା ବେଳେ ମାନେ ଧର ମାନ ଧର ପାରୁଛନ୍ତି ତମେ କଣ ଖାଇଲା କଣ ଖାଇଲା ପରେ ଅଛି ଆମର କୋସ୍ଚିନ୍ ମାର୍କ?
ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ସେଇଟା ଆମ ବସିବା କଥା ହେବା। ଏଇଟା ଆପଣ ଯୋଉ ଟୁସନ ର ଛୁଆ ମାନଙ୍କୁ ପଢେଇବେ ତା ପୂର୍ବରୁଆପ ଆପଣଙ୍କୁ ପଢିବା ଦରକାର ନିଜେ ତ ସେଇଟା ସେଇ ବିଷୟରେ ପଚାରୁଛନ୍ତି ତ ଆଉ।
ଆଜ୍ଞା ଆଜ୍ଞା ସେଇ ବିଷୟରେ କାରଣ ମୋର ଆଜି ଗୋଟେ ଟ୍ୟୁସନ ଥିଲା ତ ଆଉ ଦଶ ମିନ
ନୂଆ ନୂଆ ସାର୍ଟ କରିଛନ୍ତି କି ମୋର ଅନୁଭବ ହେଇଗଲାଣି ମୁଁ ଅ ଲାଷ୍ଟ ଚାରି ବର୍ଷ ହେଲାଣି ପିଲାମାନଙ୍କୁ ପଢ଼ଉଅଛି।
ଓ ଆଛା ଓହୋ କଣ ସେ ରିଟର୍ଣ ଆଇଲାଣି ଭାବୁଛି ବାକି ବି ମୁ ଶୋଇ ପଡିବି ସେଇ ଟାଇମ ତମେ ମତେ କଲ କଲେ ମୁ ଉଠିବି
ଆଜ୍ଞା ନିଶ୍ଚୟ।
ଏଇ ତ ଗାଧେଇକି ଗଲାଭାରି କଣ ଆସିବ କେତେବେଳେ ପୁଣି
ମୁଁ ଭାବୁଛି ଏବେ ଆ ଆପଣ ଏବେ ଶୁଅନ୍ତୁ ନାହିଁ ଦିିନରେ ଶୋଇପଡିବେ ହେଲା ଏବେ ଆପଣ କାମ ସାରନ୍ତୁ ମୁଁ ଏ ଏବେ କାମ ଟିକେ ସାରିବି ଦୁଇଟି ତାପରେ ସେପଟେ ହ କଣ କରିବି ଦୁଇଟି କାମ ସାରିଲା ପରେ ଆପଣ ମତେ ଥରେ କରିଦେବେ ନହେଲେ ତା ତାପରେ ମୁଁ ଯିବି ରୋଷେଇ କରିବାକୁ ଆଉ।
ଆଚ୍ଛା ତମକୁ କହୁଛି ଶୁଣ ସନ୍ଧ୍ୟା ବେଳେ ହେଲା ସନ୍ଧ୍ୟା ଛଅଟା ପରେ ତମେ ମତେ ଆଗ ଲଗାତାର କଥା ସନ୍ଧ୍ୟା ଛଟା ପରେ ତମର ମୋର ନନ୍‌ଷ୍ଟପ୍ କଥା ହବା ଆଟାରୁ ନଅଟା ଯାଏଁ ହେଲା।
ତା ମଧ୍ୟରେ ମଧ୍ୟ ପିଲା କଲ କରିଦଉଚନ୍ତି ମାନେ ଯୋଗାଯୋଗ କରୁଛନ୍ତି।
ତମେ କାହା କଲ ଉଠେଇବନି ସେତେବେଳେ ହେଲା।
ଆଉ ମତେ ତ କେହି ମାନେ ଯେମିତି ଆମ ପତଳି ହେଲେ ଚଷମା ହେଲେ ସିଏ ତ ଆଉ କେହି ଯୋଗାଯୋଗ କରିବାକୁ ଚେଷ୍ଟା ହିଁ କରୁନାହାନ୍ତି ମୋତେ। ଛୁଇଁ ଆଉ ଆପଣ ରଙ୍ଗୀନ ରଙ୍ଗୀନଙ୍କ ଭ୍ରା ତା ଏଇ ଚେଷ୍ଟା ମାନେ
ସୁଣ ମୁଁ କହିଲି ଆ ମୁଁ କହିଲି ମୁଁ ଏଇନା ମୁଁ ସନ୍ଦ୍ୟାବେଳେ ଜିମ ଯିବି ନା ସୋମବାର ଠୁ ଯିବି। ତ ମୁଁ ସାଢେ ପାଞ୍ଚଟା ପାଞ୍ଚ ମୁଁ ଯିମି ସୋମବାର ଠୁ ଯିବି ଆଜି ଯିବିନି।
ଆପଣଙ୍କର ଯୋଉ ଆସିବେ ସେମାନେ କେତେବେଳେ ଆସିବେ।
ଯାଉ ଅଳ୍ପ ଘଟିକା ପରେ ଆସିବେ।
ଆଉ ରହିବେ କେତେ କେତେ ଡେରି।
ମୁଁ ଜାଣିନି। ହଁ ଚାରିଟା ବେଳକୁ ଯିବେ କିନ୍ତୁ ମୁଁ ଖେଳକୁ ଗଲାବେଳେ ମୁଁ ଘରକୁ ଲେଟେରେ ଆସିବି। ସେଇ ଟାଇମିରେ ମୁଁ ତମ ସହ କଥା ହେଇଯିବି।
ଆଜ୍ଞା ଶୁଣୁନାହାନ୍ତି ମୁଁ ଟିକେ ଯିବାର ଅଛି ତ ମୁଁ ରଖୁଛି ଆଁ।
ଆଜ୍ଞା ଧନ୍ୟବାଦ।
ଆଜ୍ଞା।